ହାଲୋ। ହଁ କିଏ କହୁଥିଲେ?
ମୁଁ ବୈଷ୍ଣବୀ ଆଦପ କହୁଛି।
ଆଚ୍ଛା, କୋଉଠୁ କହୁଥିଲେ?
ମୁଁ ବଡ଼ବିଲରୁୁ
ଓହୋ, ଆଉ କଣ କରଥିଲେ ଏବେ?
ମୁଁ ଏବେ ଦିନ ଏମିତି ଖାଉଥିଲି।
ଆଛା, କଣ ଖାଉଥିଲେ?
ବରା, ତରକାରୀ।
ଓହୋ
କଣ ଖାଉ, କଣ କରୁଛ?
ମୁଁ ଏଇଠି ଜଷ୍ଟ ବାହାରେ ଟିକେ ବସିଛି। ଆଉ ମୁଁ ଖାଇନି, ଖାଇବି। ହ ଆଉ ଖାଇବା ଆସିବ ଖରା ବେଳେ ନା ହଷ୍ଟେଲ ର ଖାଇବା, ସେଇଥିପାଇଁ ଖାଇବୁ ଆ
ଟାଇମ ଫିକ୍ସ ଥାଏ କି?
କଣ କହିଲ?
ଖାଇବା ଆସିବା ଟାଇମ ଫିକସ ଅଛି କି?
ଟାଇମିଂ ଖାଇବାର? ହଁ ଟାଇମିଂ ଅଛି ନା ଆସିବ ବାରଟା ଠେଇ ଖାଇବା ଆସିବ ଆଉ ଆଜି ରବିବାର ନା ତ ସେଥିପାଇଁ କଣ ଆସିବ କେଜାଣି ଖାଇବା ଆମେ ଯାଣିନୁ ଆମେ ଅର୍ଡର କରିଦେଇଛୁ। ନାଁ ଆମ ହଷ୍ଟେଲରେ ଖାଇବା ଦଉନାହାନ୍ତି ନା ସେଇଥିପାଇଁ ଆମେ ବାହାରୁ ଅର୍ଡର କରି ଖାଉଛୁ। ଆଉ ତମେ କୋଉଠି ରହୁଛ ହଷ୍ଟେଲ ନା ପଢୁଛ?
ମୁଁ ପଢ଼ୁଛି ଭୁବନେଶ୍ୱରରେ।
ଆଚ୍ଛା ଭୁବନେଶ୍ଵରରେ। ଭୁବନେଶ୍ଵର ର କୋଉଠି ପଢୁଛନ୍ତି?
ଭୁବନେଶ୍ଵରେ ରମାଦେବୀ ଅଣ୍ଡର ଗୋଟେ କଲେଜ ଅଛି
ଓହୋ ମୁଁ ରମା ଦେବୀ କଲେଜରେ ପଢୁଛି। ଅ କୋଉ କଲେଜ ନା ଟା ଟିକେ କହୁନାହାନ୍ତି କୋଉଠି ପଢୁଛନ୍ତି? ଓହୋ ଆଚ୍ଛା କମଲାନୀ ହଉ ୟୁନିଟ୍ ୱାନ୍ ପାଖରେ ଯୋଉ କଲେଜ ଟା ସେଇଟା ତ?
ହଁ ହଁ ସେଇଟା।
ଓହୋ ଆଛା। ଆଉ ତମେ ତ ମାର୍କେଟ ବିଲ୍ଡି ବୁଲାବୁଲି କରିଥିବ ଚାହୁଁଥିବ।
ହଁ ଯାଉଛି ଆମ ଯେ ଯେତେବେଳେ ଆମକୁ ଇଚ୍ଛା ହୁଏ ଆମେ ପଳେଇ ଯାଉ ସେଠି।
ଆଚ୍ଛା ହଁ।
ସେଠି ଜିନିଷ ପତ୍ର ସବୁ ଠିକ୍ ପ୍ରାଇସ୍ ରେ ମିଳୁନା।
ହଁ ହଁ ଠିକ ଠାକ ରେ ମିଳଯିବ କୁହନ୍ତି ଶସ୍ତା ରେ ମିଳିଯିବ ଏ ମାର୍କେଟ ବିଲଡିଂ ରେ ମୁଁ ଯା ଥିଲ ଥରେ ଦିଥର କିନ୍ତୁ ଏତେ ବି ଶସ୍ତା ନୁହେଁ ମାନେ ଉଁ ଏତିକି ମାନେ ସେମ ପଇସା ଏ ପାଞ୍ଚ ଟଙ୍କା ଦଶ ଟଙ୍କା ଏ ଏତେ କମ ନହ ତ ବେଶୀ କିଛି ନାହିଁ କମ। ହଁ। ଆମ ଘର କଟକରେ।
ଓଁ କିଏ କିଏ ରହୁଛନ୍ତି?
ଅ କଟକରେ ମାନେ ଆମ ଘର କଟକରେ ମାନ ଡିଷ୍ଟ୍ରିକଟ ହଉଛି ଆମର କଟକ କି କିନ୍ତୁ ଆମ ଗାଁଟା ହଉଛି ନିଆଳିରେ ତ ସେଠି ଆମର ଘରେ ଆମର ଜଏଣ୍ଟ ଫ୍ୟାମିଲି ନା ସେ ବାପା ମାମା ଏମିତି ବଡ ବାପା ଏମିତି ଭାଇ ଭାଉଜ ଏମିତି ସବୁ ମିଶି ମାସ ଆମେ ରହୁଛୁ ଆଉ। ଆଉ ତମର କିଏ ଭାଇ ଭଉଣୀ ଅଛନ୍ତି ନା ନାଇଁ?
ହଁ ମୋ ଭାଇ ଆଉ ଦିଟା ଭଉଣୀ ଅଛନ୍ତି।
ଆଚ୍ଛା ଭାଇ ଆଉ ଦିଟା ଭଉଣୀ ଅଛନ୍ତି। ଆଛା।
ଆଉ ତମର କୋଉ ଅନର୍ସ?
ମୋର ହଉଛି କମର୍ସ ମାନେ ବିକମ।
ଓହୋ ମୋର ବି ସେଇଆ ବିକମ୍ କରୁଛି।
ଆଛା ଭଲ ଭଲ ସେ ଆଉ ଏବେ ତ ଏକଜାମ୍ ଚାଲଥିବ ନା ତମର?
ହଁ ସେକେଣ୍ଡ ସେମିଷ୍ଟର।
ହଁ କାଲି ସେମିଷ୍ଟର ଅଛି କାଲି ପାଇଁ କଣ ପଢାପଢି ସରିଲାଣି?
ମୁଁ କିଛି ପଡ଼ିଛି ଆଉ ଟିକିଏ ରହିଛି କରିବି ଆଉ।
ହଁ ଇନକମ ଟ୍ୟାକ୍ସ ଅଛି ନା ସୋମବାର।
ହଁ ଇନ୍କମ୍ ଟ୍ୟାକ୍ସ ଆମ
ହଁ ତା ପାଇଁ ବି ପଢିବାକୁ ପଡିବ କଣ କହିଲ?
କର୍ପୋରେଟ୍ କେମିତି ଗଲା?
କର୍ପୋରେଟ ହଁ ଚଳିବ ମାନେ ଏତେ ଭଲ ଯାଏନି କି ଏତେ ବି ଖରାପ ଯାଏନି ଫିଫ୍ଟୀ ଫିଫ୍ଟି ଆଉ ଏୟା ମୁଁ ଟିକେ ଶର୍ଟ କୁଶ୍ଚିନ ଛାଡ଼ିଦେଇଚି ଯେ ଏକ ମାର୍କିଆ ଯୋଉ ପଡ଼ିଥିଲା ଫିଲ ଇନ୍ ଦ ବ୍ଲାଙ୍କ୍ସ ସେଇଟା ମୁଁ ଛାଡ଼ିଦେଇଚି।
ମୁଁ ବି ସେଇୟା ଫିଲ ଇନ୍ ଦ ବ୍ଲାଙ୍କ୍ସ ଟିକେ ମୋତେ ଆସିଲାନି, ତାପରେ ସର୍ଟ କ୍ୱଶ୍ଚନ୍ସ ତ ମୋର ହେଇଛି।
ହଁ ଆଚ୍ଛା। ଆଉ କେମିତି ସବୁ ଏବେ ଚାଲିଛି ଏବେ ତ ମାନେ ଏତେ ଖରା ହଉଛି ଯେ ମାନେ ବହୁତ ଖରା ଏବେ ହଉନ ନା ତମର ସାଡେ
ଏଇପଟେ ବହୁତ ଖରାପ।
ତମେ ହଷ୍ଟେଲରେ ରୁହ ନା ବାହାରେ ରୁହ ରୁମ ନେଇକି?
ମୁଁ ହଷ୍ଟେଲରେ ରହୁଛି।
ଆଚ୍ଛା ହଷ୍ଟେଲରେ ରହୁଛ ହଷ୍ଟେଲରେ ସବୁ ସାଙ୍ଗ ହେିଁ ଥିବେ ଭଲ ମାନେ ସାଙ୍ଗମାନଙ୍କ ସହିତ ମିଶି ମାସ
ହଁ ଆମର ଆମର ରୁମ୍ମେଟସ୍ ଯେ ଏଗୁଡ଼ା ସେ ସମସ୍ତେ ଭଲ ସାଙ୍ଗ ଆମର।
ଆଛା ହଁ ଆମର ବି ସେ ଆମେ ଗୋଟେ ହଲ ଟାଇପି ର ରହୁଛୁ ଯୋଉଠି କି ଦଶ ଜଣ ପିଲା ପାଖାପାଖି ଆମେ ରହୁଛୁ କାହିଁକନା ଆମେ ପ୍ଲସ୍ ଥ୍ରୀ ଫାଷ୍ଟ୍ ଇୟର୍ ଯେତେବେଳେ ଆସିଥିଲୁ ତ ଫାଷ୍ଟ ଇୟର ଯେହେତୁ ତ ଆମେ ଥୋଡୀ ନା ମାନେ ସିନିୟର ତ ସଙ୍ଗେ କମ୍ପଟେବୁଲ ହେଇ ମିଶିବୁ। ପାରିବୁ ସେଇଥି ପାଇଁ ଆମକୁ ଗୋଟେ ହଲରେ ରଖିଥିଲେ ମ୍ୟାମ୍ ତ ସେଇଠି ଆମେ ରହୁଥିଲୁ। ରୁମାନେ ଆମେ ସବୁ ମାନେ ଏତେ ବଣ୍ଡିଙ୍ଗ ଆମ ହେଇଯାଇଛି ଯେ ଆମେ ସେକେଣ୍ଡଇୟେର କୁ ଚାହିଁଲେ ବି ଆମର ଇଛା ହଉନି ଯିବା ପାଇଁ ମାନେ ଅଲଗା ରୁମ କୁ କିନ୍ତୁ ମ୍ୟାମ୍ କହିଯାଇଚି ମ୍ୟାମ୍ କହୁଛନ୍ତି। ସେଠିକି ଯିବାକୁ କିନ୍ତୁ ଆମେ ଜାଣିନୁ କଣ ଆଗକୁ ହବ। ଆଉ ଏଠି ସିନିୟର ମାନେ ବି କଣ ଆମେ ଥୋଡି ତାଙ୍କ ସହିତ ମିଶିଛୁ ଯାହା ମେ ବି ସେମାନଙ୍କ ସହିତ ମିଶିବାକୁ ମିଶିବା କି ଜାଣିବାକୁ ପଡିବ ସେମାନଙ୍କୁ ଆଉ କଣ ହୁଁ
ଦଶଟା ପିଲା ଗୋଟେ ରୁମରେ ରହୁଛନ୍ତି ନା
ଓହୋ ହଁ ଏଇଟା ପ୍ରାୟେ କଲେଜରେ ରଖନ୍ତି। ଫାଷ୍ଟ୍ର ଛୁଆ ମାନଙ୍କୁ ପ୍ଲସଟୁ ଫାଷ୍ଟ୍ ପ୍ଲସ୍ ଥ୍ରୀ ଫାଷ୍ଟଇଅର୍ ପିଲାମାନଙ୍କୁ ସବୁ ଗୋଟେ ରୁମ୍ ରେ
ଆଉ ସମସ୍ତେ ଅଲଗା ସ୍ଷିମ୍ ର ଅଲଗା ଅଲଗା ଅର୍ନର୍ସ ର ତ ଆମର ଭଲ ବଣ୍ଡିଙ୍ଗ୍
ହଁ ହଁ ସେଇଟା ତ ଦରକାର ଆଉ ରୁମରେ ହଷ୍ଟେଲ ରହିଲେ କଣ କି ବଣ୍ଡିଙ୍ଗ ଥିବା ଦରକାର ନହେଲେ ସାଙ୍ଗମାନେ ଭଲ ଥିବା ଦରକାର। ସାଙ୍ଗ ମାନେ ଭଲ ନଥିଲେ ଆଉ ଥୋଡୀ ନା ହେଇପାରିବ।
ପୁରା ସମସ୍ତେ ଭଲ ଅଛନ୍ତି।
କଣ କହିଲେ?
ଟିଚର୍ସ ମାନେ ସବୁ ଭଲ।
ହଁ ଟିଚର୍ସ ମାନେ ହଁ ସେମିତି ଭଲ ଅଛନ୍ତି, ଆମର ତ ଏଚୋଡି ଜଣେ ଆମେ ଅଛନ୍ତି ଆଉ ଦି ଜଣ ମ୍ୟାମ୍ ସାର୍ ଅଛନ୍ତି। ଆଉ ସେମାନେ କଣ ଯାଉଛନ୍ତି ଆସୁଛନ୍ତି କେବେ ଆମେ ଶୁଣୁଛୁ କି ମ୍ୟାମ୍ ପଳେଇବେ ଆଉ କ୍ଲାସ୍ କରିବେନି। କିନ୍ତୁ ପୁଣି ମାମ୍ ଆସୁଛନ୍ତି ସ ସେମିତି ସାର୍ ପଢେଇବେ କ୍ଲାସ କରିବେନି ପୁଣି ସାର୍ ଆସୁଛନ୍ତି ମାନେ ଏମିତି ମାନେ ଠିକି ଠିକଣା ତାଙ୍କର ନାହିଁ। ସେ କ୍ଲାସ କରିବେ କି କ୍ଲାସ କରିବେନି ଏମିତି ସବୁ ଆଉ ମାର୍କ ତ ପୁରା କାଟି ଦଉଚନ୍ତି, ପୁରା ଉଡେଇ ନଉଛନ୍ତି ପିଲା ମାନଙ୍କର
ହଁ ଆମ ଆମ କଲେଜରେ ବି ଏମିତି ବହୁତ ପିଲାଙ୍କର ବ୍ୟାକ୍ ଲାଗିଛି।
ହଁ ବା ବହୁତ ପିଲାଙ୍କ ଲାଗୁଛି ବି ବ୍ୟାକ୍
ସେମାନେ ଦେଖ୍ ଭଲକି ଚେକ୍ କରୁନାହାନ୍ତି ନା।
ହଁ। ଚେକ୍ କରୁନାହାନ୍ତି ତାଙ୍କ ଇଚ୍ଛା ସବୁ ତାଙ୍କ ମନ ଆଉ ତାଙ୍କ ମନ ଥିଲେ ଚେକ୍ କରିବେ ଭଲସେ ତାଙ୍କ ମନ ନହେଲେ ଚେକ୍ କରିବନି ଆଉ ଆମେ କଣ କରିପାରିବା।
ଅଟୋମେଟିକ୍ ଜାମ୍ ସରିଲେ
ହଁ ଏକ୍ଜାମ ସଇଲେ ହଁ ଆମର ପ୍ଲାନ୍ ଅଛି ସାଙ୍ଗମାନେ ସବୁ ମିଶିକି ପ୍ଲାନ୍ କରୁଚୁ କି ଲିଙ୍ଗରାଜ ମନ୍ଦିର ଯିବା ପାଇଁ, ଆଉ କ୍ୟାଫେ ବୁଲିବା ପାଇଁ ଏମିତି ଆମର ସବୁ ଅଛି ଉଁ ଦେଖିଆ ଆଗକୁ କଣ ହଉଛି ଆଉ। ଆଉ ସାଙ୍ଗମାନେ ବି ପଳେଇ ମାନେ ଘରକୁ କହୁଛନ୍ତି ଏକ୍ଜାମ ସଇଲେ। ମୋର ଗୋଟେ ସାଙ୍ଗଟେ ଅଛି ସିଏ କହୁଛି ମୋର ସରୁ ସରୁ ଆମେ ପଳେଇବୁ। କିନ୍ତୁ ଆମେ ତାକୁ କହିଲୁ କି ରହିଁଯା ଆମେ ଟିକେ ବୁଲାବୁଲି କରିଦବା, ତାପରେ ପ ପଳେଇବା କିନ୍ତୁ କଣ ହଉ
ଏକଜାମ ତ ଏକଜାମ ତ ଏଇ ଆଠ ତାରିଖ
ହଁ ଏକଜାମ ଆଠରେ ସରିବ ନା ନଅ ଦଶ ବେଳକୁ ଆମେ ଭାବିଲୁ ଯିବୁ ବୋଲି, କଣ ଯିବୁ ଏତେ ଗରମ ଏତେ ଖରା ହଁଉଛି ଯେ ଏ ମାନେ ଦଶଟା ଠେଇଁ ସକାଳୁ ଯାଇଁପାରିବନି, ଯଦି ଯିବ ଚାରିଟା ପାଞ୍ଚଟାଠେଇଁ। ଆଉ ଚାରିଟା ପାଞ୍ଚଟାଠେଇଁ ତ ଦେଖୁଛନ୍ତି ମାନେ ଆମ ଗେଟ ବନ୍ଦ ହେଇ ଯାଉଚି। ଆଉ ଗେଟ୍ ଖୋଲୁନି ବି ମାନେ ସାଢେ ପାଞ୍ଚଟା ଠେଇଁ ହିଁ ଗେଟ ବନ୍ଦ ହେଇଁଯାଉଛି। ଆମେ ଘଣ୍ଟାଏ ଯାଏ କଣ ବୁଲି ପାରିବୁ? ସେଇ ଯୁଗୁରୁ ଆମେ ଭାବିଛୁ କି ଯାହା ହେଲେ ଆମକୁ ସକାଳେ ନହେଲେ ପଳେଇବୁ, ଆସିବୁ ଟିକେ ଚାରିଟା ବେଳକୁ ଆଉ।
ଫେରି ଆସ।
ହଁ କଣ ହବ ଆଉ ତମର କିଛି ପ୍ଲାନ୍ ଅଛି ନା ନାଇଁ?
ଆମର ବି ଏକ୍ଜାମସ ସରିଲେ ଟିକେ ବୁଲାବୁଲି ଅଛି ସାଙ୍ଗମାନ ସାଙ୍ଗରେ। ଲିଙ୍ଗରାଜ ଏମତି କ୍ୟାଫେ ଆମର ଏ ବି ସେୟା।
ଓ ଆଚ୍ଛା ଭଲ ଭଲ।
ମାର୍କେଟ ବିଲ୍ଡିଂ ଯିବା ଟିକେ।
ହଁ ମାର୍କେଟ ବିଲଡିଙ୍ଗ ତ ସେଇଠି ପାଖରେ ତମ ପାଖରେ ପୁରା।
ହଁ ଆମେ ଚାଲିକି ପଳେଇଯାଉ ହଁ ହଁ।
ହଁ ଅ ମୁଁ କହିଲି ଆଉ ଇନ୍ କମ୍ ଟ୍ୟାକ୍ସ କେତେ ପଢ଼ିଲଣି ମାନେ ହେଲାଣି ସବୁ, ୟୁନିଟ୍ ୱାନ ଟୁ ହେରିକା?
ତତେ ୟୁନିଟ୍ ଚାରଟା ୟୁନିଟ୍ ଅଛି ନା। ମୁଁ ଟିକେ ୱାନ୍ ଟୁ ଟିକେ ଟିକେ ହେଇଛି ତାପରେ ଫିଫ୍
ହଁ ୱାନ୍ ଟୁ ଟା ଟିକେ ଇଜି ଅଛି ତାପରେ ଥ୍ରୀ ଫୋର ଟା ଇଜି ଅଛି କିନ୍ତୁ ଯେହେତୁ ଆମେ ପଢିନେ ନା, ସେଇଥିପାଇଁ ଆମକୁ ଟିକେ ପ୍ରୋବ୍ଲେମ ହଉଛି। ହଁ ହଁ କାଇଁନା ମିଡସେମରେ ୱାନ ପଡ଼ିଥିଲା ତ ୱାନ୍ ଟା ହେଇଁଯାଇଚି। ଆଉ ବାକି ଥ୍ରି ଫୋର୍ ଫୋର୍ ଟା ହେଇଁଯିବୁ ଆଉ। ଆଜି ତ ଗୋଟେ ଦିନ ଟାଇମ୍ ଅଛି ଚାହିଁଲେ ପଢିକି ବି ପଢ଼େଇଁ ପାରିବୁ। ହଁ।
ଆଉ ତୁମେ ବି କିଛି ଖାଇନ?
ହଁ ନାଇଁ ମୁଁ ଖାଇନି କିଛି ଆମର ଖାଇବା ବା ଆସିବ ଏବେ ଆଉ ଘଣ୍ଟାଏ ପରେ। ଆଉ ଆମେ ଯିବୁ ଖାଇବୁ ବାରଟା ସାଢେ ବାରଟା ଠେଇଁ ଆଉ, କଣ ଖାଇବା ଆସିବୁ ଚିକେନ ବୋଧେ କହୁଁଥିଲେ ଚିକେନ ଆଣିବ ବୋଲି ଚିକେନ ବୋଧେ ହବ। ଆଉ ଭେଜ ମାନଙ୍କ ପାଇଁ ଇଏ ଆଉ। ତମେ ଭେଜ ନା ନନଭେଜ ମାନେ ତମେ କୋଉଟା ଖାଅ? ଭେଜ ଖାଅ ନା ନନଭେଜ।
ମୁଁ ନନ୍ଭେଜ ଖାଏ।
ନନଭେଜ୍ ଖାଅ? ଆଚ୍ଛା ଭଲ ଭଲ। ମତେ ବି ନନଭେଜ ଭଲ ଲାଗେ।
ହଁ ନନଭେଜରେ ବେଶୀ କଣ ଚିକେନ୍?
ହଁ।
ମତେ ମାଛ ଟିକେ ଏତେ ଭଲ ଲାଗେନି, କାଇଁ ଚିକେ
ଆଚ୍ଛା ଆଚ୍ଛା ଭଲ। ହଁ କାହାକୁ ସମସ୍ତଙ୍କୁ ସବୁ ଭଲ ଲାଗେ ନା ଥୋଡି, କାହାକୁ କୋଉଟା ଭଲ ଲାଗେ ଆଉ। ହଁ। ଆଉ ଏ ଖରାରେ ତ କୁଆଡେ ଯିବାକୁ ବି ଇଚ୍ଛା ହଉନି। ଆଜି ସଣ୍ଡେ ଅଛି କିନ୍ତୁ ତା ପରେ ବି ଏତେ ଯୋଉଁ ଖରା ହଉଁଚି କୁଆଡେ ଯିବାକୁ ବି ଇଚ୍ଛା ହଉନି।
ଟିକେ ବର୍ଷା ଟିକେ ପକେଇଥାନ୍ତି ନା ଭଲ।
ହଁ ଏଇଟା ହଉଛି ବର୍ଷା ଦିନ ଟା କିନ୍ତୁ ବର୍ଷା ଦିନ ଦେଖନ୍ତୁ ଟୋଟାଲ ବର୍ଷା ନାହିଁ। ଖାଲି ଖରା।
ହଁ ସେୟା।
ହଁ। ଖରା ସଇଲେ ଖରା ସଇଲେ ଯାଇକି ବର୍ଷା ଟିକେ ହେଲେ ମାନେ ଟିକେ ଥଣ୍ଡା ଲାଗିବ ଭଲ ଲାଗିବ।
ହଁ ସେ ନା ଆଉ ଆମର ଏଇଠି ତ ରାତିରେ ନିଦ ହିଁ ହଉନି ଏତେ ଖରା।
ହଁ ବା ରାତିରେ ଏତେ ଗରମ ଲାଗୁଛି। କିଛି ନିଦ ତ ଟୋଟାଲ ବି ହୋଉନି ମାନେ ବୋହୁତ ମାନେ ଖରା ଲାଗୁଚି ଫୁଣି ଜାଣିଚନ୍ତି ନା ମାନେ ତଳେ ଶୋଇଲେ ବି ଏତେ ଗରମ ଲାଗୁଚି। ମାନେ ଭାବନ୍ତୁ କୋଉ ହିସାବରେ ଗରମ ହୋଉଥିବ।
ଆମର ଏପଟେ ଆମର ଏପଟେ ଗ-ଗଛ ବି ନାହିଁ ନା ଏତିକି।
ହଁ ହଁ ହୋଉ ମୁଁ ଟିକେ ଚାହୁଁଚି ବାହାରକୁ ମାନେ ଖାଇବା ଆଣିବା ପାଇଁ ଖାଇବା ଆସିଲାଣି। ମୁଁ ପରେ ଫୋନ କରିବି ଆପଣଙ୍କୁ ହୋଉ।